ନାଁ ଦେଖୁଛୁ କି?
ଆଁ।
ଭାଇ ନାଁ ଦେଖୁଛୁ ନା ମୋ ନାଁ।
ହଁ ହଁ ତାଙ୍କ ନାଁ ଦେଖୁଛୁ।
ଓ ତାଙ୍କ ନାଁ। ଶୁଭୁଚିନା।
ମୁଁ ଶୁଭୁଚି ନା ଶୁଭୁଚି। ଆରେ ଦିଇଟା ଆଇଡି ତ ଲୋକେ କଲେ, ଆଁ? ଖାଲି ଦିଇଟା ଆଇଡ଼ି ରେଡି କରି ତାହାଲେ ରଖିଛୁ।
ନାଇଁରେ ଏଇଟା ଭାଇ ଆଣିଥିଲା ସେ କହିଲା ନେ ଏଟା କରିଦେଇଥା ଟିକେ।
ମୁ କରିନି ପଇସା ଦରକାର ଥିଲା ପଇସା ଟିକେ କଣ ଗୋଟେ କରିବ ବୋଲି।
ଓହୋ।
ହଁ ଆହୁରି ଅଛି ୟାଠୁ ଆଣିବା ହେରି ଏମାନଙ୍କଠୁ। ତାର ତ ଖୋଲା ହେଇକି ଅଛି ଅଲରେଡି, କାମ ବି ଆଇଛି ଭାରି।
କାହାର?
ହେ ରାଘର।
ଏଇରାଙ୍କର ହଁ।
ଜାଣିଲୁ।
ଟିକେ ଟିକେ ଜଣାପଡୁଛି ଆଉ।
ଏ କଲେଜ୍ ସାଙ୍ଗ କଲେଜ୍ ମୋର।
ହଁ, ହ।
ଯୋଉ ଦିଇଟା ଯାଆନ୍ତି। ଆଉ। ଏଇନା ରାତିରେ କଣ କରା ହବ ଆଉ ଖାଇବା ପାଇଁ?
ଆଉ ଗୋଟେ କାଉଟେ ମତେ ଏଇନା ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛି।
ଆକ୍ରମଣ।
କିଆଣି ଭୂଁ କିିନି ପୁରା କାନମୂଳି ପୁଅ କଡକିିନା ଉଡିିକି ପିଳେଇଲା ମୁ ଜାଣିପାରୁନି କଣ? ତା ଉଦ୍ଦେଶ୍ୟ କଣ ହ ମତେ ଆଉ ମାରିବା ପାଇଁ ଚାହୁଁନି ତ ଜୀବନରୁ ଖଲାସ୍ କରିଦେବା ପାଇଁ।
ଗୋଟେ କଲ୍ ଯଦି ନ ଉଠେଇବ ହେଟା ଜିରୋ ସେକେଣ୍ଡ୍ ରେ ଆଡ୍ ହେଇଯାଉଛି ରେ।
ହଁ ପରା।
ବେକାର କରିଦେଲୁ ଆଉ ଉଠେଇକି ନ ଉଠେଇକି ଆଉ।
ବେକାର ହେଇଗଲା, ଅଧି ବେକାର ଆଉ ଆ କଣ ହେଲେ ଦେଖାଗଲାନି ଆଉ କଲ୍ ଦେଖାଗଲାନିଆଉ ଦେଖାହେଲାନି କିଛି ନାଁ ଜାଣିପାରିଲିନି।
ହୁଁ, ହୁଁ। କାହା କହିଲି ରାତିରେ ଆଜି ତମର କଣ କରା ହବ ଖାଇବା ପାଇଁ?
ରାତିରେ ଆଳୁ ଭର୍ତ୍ତା, ଆଉ ପଖାଳ ଭାତ ଆଉ କଣ ଯୋଉ କଦଳୀ ଭଜା ଭଲ ଲାଗେ।
କଣ?
କଦଳୀ ଭଜା।
ହଁ ଭଲ ଲାଗେ।
ଆଜି ଆମାର କରା ହେଇଥିଲା ଗୋଟେ ହେଲା କି।
ବୋପା କହନି କହନି। ସ୍ଵାଦ ଟା ବହୁତ ସ୍ଵାଦିଷ୍ଟ ଜିନିଷ ଟା।
ତମର ଗୁଟେ କଦଳୀ ହେଲା।
ହଁ ଏରା ଆଉ ଟିକେ ଆହୁରି ବଡ ହବ ଛୁଟିଆ ରା ଏଇଟା ଗୋଟେ କାନ୍ଧି ହେଇଛି କଦଳୀ।
ଓହୋ।
ତରା ହେଲେ ଆହୁରି ବଡ ବଡ ହବ ତାପରେ ଭଜା ହବ ଖାଲି ଡେଲି ଆଉ। ହଁ ଆରେ।
ତୋଟେ ଯୋଉ ଚର୍ମ ରୋଗ ଯୋଉ ହେଇଥିଲା।
ହୁଁ।
ତା ଉପଚାର କେମ୍ତି କଣ ଗୋଟେ ପାଇଲୁ କହିଲୁ ଦେଶୀ ଉପଚାର?
ବେଶୀ ଉପଚାର ଗରମ ପାଣି ରେ ଧୁଆଁ ହୁମ୍।
ଖାଲି ଗରମ ପାଣିରେ ଚେ ଯୋଉ କେଳେଇ ହବ।
ହଁ କେଳେଇ ହବୁ ଆଉ ହଉଛି ଖିଆ ପିଆ ରେ ମିଠା ଜିନିଷ ଦେ ଖାଇବନି। ଆଉ ପିତାଙ୍କ ସହିତ ଏବେ ବୋହୁତୁ ଭଲ ଆଉ। ଆଉ ସାବୁନ୍ ଫାବୁନ୍ ୟୁଜ୍‌ କଲା ବେଳେ। ଯୋଉ ସାବୁନରେ ଦେଖିବୁ ମାନେ ଇଏ ଯେମିତି ଲାଇ ବୟ ହଉ ଡେଟ୍ଟଲ ହଉ ଏଇରା ବି ୟୁଜ କରୁ ମାର୍ଗ ଫାର୍ଗ ଏଇ ସାବୁନୁଟା।
ହୁଁ ଲିମ୍ବ ପତ୍ର ଆଉ।
ଲିମ୍ବ ପତ୍ର ଏମିତି ହଳଦୀକୁ ଲିମ୍ବ ମାନେ ବାଟିକି ନହେଲେ ହେରା ଇଏ କରିବୁ। ଲଗେଇବୁ ସେଇଟା ତାର ଉପଚାର ଆଉ କଣ। ସିଧା ମେଡିସିନି ଏମିତି ବସିଆ ସିଧା ଖାଇବୁ ନହେଲେ ମେଡିକାଲ ଦେଖେଇବା ଏଞ୍ଜେକେସନ୍ ଖାଇବୋଵୁ ଇଞ୍ଜେ କେସନ୍ ସବୁଠୁ ପୱାରଫୁଲନେସେ ପୁରାପୁରି ଦିନରେ
ଯୋଉ ଦିନରେ ଯୋଉ ଭାତ ଖାଉଛୁ ଭାତ ଶରୀର ରେ ତୁଣ ନ ଖାଇକି ଯୋଉ ଲିମ୍ବ ପତ୍ର ଆ ଛେ ଚାଣି ମିଶେଇ ଖାଇବୁ ଚଟଣି ଖାଇଲାନି ହେଁ।
ତ କାଛୁ ଗୁଣ୍ଡିଆ ଯୋଉ ଚର୍ମରୋଗ ହୋଉଛି ଆଉ ଟୋଟାଲି ହବନି।
ଉଁ ହୁଁ।
ତତେ ଏଇନା ବର୍ତ୍ତମାନ ଶୁଣ ହେଲା।
ହୁଁ।
ତ କାହିଁ ନା ଆମ ଓଡିଶାର ମୁଖ୍ୟମନ୍ତ୍ରୀ କରିଦିଆହବ।
ଆଜ୍ଞା।
ତୁ ପ୍ରଥମେ କଣ କାମ କରିବୁ। ମାନେ କଣ କଣ କରିବୁ? ଭଲ କଥା କହିବୁ ହେଲା।
ହୁଁ ବୁଝିମି ବୁଝିଦେମି ଆଉ ଟିକେ ରହିମି। କଁ କରିବି ମୁଁ ଫାଷ୍ଟେ ହଁ ମୁଁ ମୁଁ ପ୍ରଥମେ କଣ କରିବି କହୁିଲୁ।
ହଁ।
ଏଠି ସବୁ ଗରିବ ଲୋକ ଗରିବ ଲୋକ ମାନେ କାମ ଫାମ ଆଜିକାଲି ପାଉନାହାନ୍ତି ନା ଅଧିକାଂଶ ଲୋକ।
ହୁଁ!
ଫାଷ୍ଟ ଯଟି ସବୁ ଗାଁ ଅଛି ଗାଁରେ କିଛି ଗୋଟେ ମାନେ ଅ ବାହାର କରିବି ଯା ହେଲେ ଗୋଟେ ମାନେ ଏମିତି ଗୋଟେ କମ୍ପାନୀ ଗୋଟେ ଗୁଟେ ହଉ ଗୁଟେ କାରଖାନା। ଏମି ଯାହା ଗୋଟେ ବାହାର କରିିବ ଯେମ୍ତି କ୍ଷତି ହବନି ଅଧିକା ଏମ୍ତି କୋଇଲା ଖାନା ଇ ଯଉ କଣଟା କିରେ। ତମର ଯଦି ଲୁହାଖୁହା କଖାନ ଏମିତି ଅଧିକା କ୍ଷତି କରୁଛି ସେମିତି ନ କରି କରି ଗୋଟେ ଛୋଟ ମୋଟ କମ୍ପାନୀ ହଉ ଯାହା ହଉ ଶାଢୀ ଫାଢୀ ଇଏ ସିଏ ବନାବନି। ଆଣ୍ଠୁ ପାଣ୍ଠୁ ଏଇରା ସବୁ ବାହାରିକରିକି ଯାହା ହେଲେ
କାରଖାନା ଖୋଲିବ କଣ କି ମାନେ ଭଲ କାରଖାନା ଯୋଉଥିରେ ଜଳବାୟୁ ଦୂଷିତ କିଛି ନ ହଉ।
ହବନି ସେଇଭଳିଆ କିଛି ଆଉ ସେଇଭଳିଆ କିଛି ଖୋଲା ହବ। ତାପରେ ଲୋକମାନେ ସେଇ ଗାଁ ର ଲୋକମାନେ ଦେଖିବୁ ସବୁ ମାନେ ସବୁୁର ନୁହଁ ତ କିନ୍ତୁ ସବୁୁର ତ କାମ କରିପାରିବିନି ନା। ଯୋଉମାନେ କାମରେ ଅଛନ୍ତି ଅଛନ୍ତି ଯୋଉମାନେ ଭଲ କାମ ପାଇନାହାନ୍ତି ସେମାନଙ୍କୁ ଦେ
ହୋ ଲୋକମାନଙ୍କ ତ ସାହାଯ୍ୟ କରିବୁ କାମ ପାଇଁ ଆଉ
ଆଉ ସେକେଣ୍ଡରେ ସବୁ ଗାଁ କୁ ଆ ଫାଷ୍ଟ ଡେଭଲପ କରିବି। ଆଜିକାଲି କାହିଁକି ଗାଁ ରେ ଆଗ ଡେଭଲପ ହଉନି। ସବୁଠି ମାନେ ଭୁବନେଶ୍ୱର ହଉ ମାନେ ସରି ଯାଗା ନା ଧରିବା କଥା ନୁହଁ ନା କି। ମାନେ ଯେତେ ସବୁ ସହର ଜାଗା ସବୁ ଅଛି, ଏଇଟା ଡେଭଲପ ଜାଗାରକୁ ହିଁ ଆହୁରି ଡେଭଲପ୍ କରାହଉଛି। କିନ୍ତୁ ଗାଁ ଯେତେ ସବୁ ଅଛି ଆଜିିକାଲି ଗାଁ ରାକୁ ବି ଡେଭଲପ କରାହଉନି।
ହେଇ ଯୋଉ ଆମ ବସଷ୍ଟାଣ୍ଡ ଯୋଉଟା ଦେଖିନୁ ରାଜଧାନୀ ବସଷ୍ଟାଣ୍ଡ ଟା
ହଁ ହଁ ହଁ
ହୁଁ
ଦେଖିଥିଲି, ଭିଡ଼ିଓ।
ହୁଁ ମୁଁ ଗୋଟେ ଭିଡିଓରେ ମୁଁ ବି ଦେଖିଥିଲି। କାଇଁନା ଆଜିକାଲି ଡେଭଲପ ଯାଗାରେ ହିଁ ଡେଭଲପ କରାଯାଉଛି। ଆଉ ମେନ ମେନ ନେ ଛୋଟ ମାନେ ଛୋ ଟ ଛୋ ଛୋଟ ମୋଟ ଜାଗାକୁ ନେଇକି ହିଁ ଗୋଟେ ସ ସହର ହେଇଛି, ଗୋଟେ ରାଜ୍ୟ ହୋଇଛି ଏଇଟା କେହି ବୁଝୁନାହାନ୍ତି।
ହୁଁ ଆଉ
ଫାଷ୍ଟ ଗାଁ ରାକୁ ଡେଭଲପ କରିସାରିଲା ପରେ, ପାଖ ଆଖ ସହର ତ ଅଛି ଯଦି କିଛି ଅଭାବ ହବ ଡେଭଲପ କରିବ କା ସହର ଯାଗାଟାନା ଏଟା ଡେଭଲପ୍ ଏତେ ଦରକାର ନାଇ। ଆ ଗାଁ ଫାଁ ରେ ଡେଭଲପ ଫେଭଲପ କରିସାରିଲା ପରେ, ବାସ୍ତବିକ ସ୍ୱଚ୍ଛ ହେଇଯିବ ଆଉ ଗାଁ ଟା ଟିକେ ଆଉ ଆଉ ସେକେଣ୍ଡରେ ହୁଁ ଏଜୁକେସନ ସିଷ୍ଟମ, ଯୋଉ ଆମର ଶିକ୍ଷା ବ୍ୟବସ୍ଥାକୁ ଟିକେ ଟିକେ ଆମର ଟିକେ ଶିକ୍ଷା ବ୍ୟବସ୍ଥାକୁ ଟିକେ ବାଗେଇବି ଆଉ।
ବାଗେଇବୁ, ଏଇ ଯୋଉ ନିମ୍ବୁଡା ଗୀତ ଆସଛି
ଏହେ ଆରେ ଏଟା କଣ କିରେ ଗୋଟେ କହୁଥିଲା ଗୋଟେ
କେମତି ଗୀ ଗୀତ ଯୋଉ ଆସିଛି, ନାଟକ ଆସିଛି ରଜ ଏ ଇଂଲିଶ ବହିରେ ରଜଦୋଳି ଗୀତ।
ଆରେ ହଁ ରେ ଏରା ସବୁ ମାନେ ନୂଆ ବହିରେ ବାହାରିିଚି କି?
ବହିରେ ହଁ ଏରା ଦେଇଛି ପରା। ଆଉ କେମିତି ରୋଷେଇ କରିବ ଝାଲମ ଟର କେମିତି ବନେଇବ, ମେହେନ୍ଦୀ କେମିତି ଲଗେଇବ?
ଏ ଭାଇ
ମାନେ ପିଲାମାନଙ୍କୁ ପଢେଇକି ଶିକ୍ଷା କଣ ଅର୍ଜନ କରିବ, ସେ ଯୋଉ ଶିକ୍ଷା ଦଉଛନ୍ତି ବହିରେ ସିଏ ମୁଲିଆ କରିଦେବେ ପିଲାମାନଙ୍କୁ।
ଏରା ପୁରା ଏରା ଏଇଟା ସବୁ ଶିକ୍ଷା ଦିଅନ୍ତି କି? ଏରା ଯୋଉମାନେ ଘର ମାନେ ଏରା ଯୋରା ଘରେ ଶିଖିଯିବେ ହେରକୁ ଦେଇଛନ୍ତି ସେ। ତା ମାନେ ଆଜି କାଲି ଟେକ୍ନୋଲୋଜି ଆଡ ମାନେ ସବୁ ବ୍ୟବସ୍ଥାଟା ଆରମ୍ଭ ନେଇକି ସେ ସବୁ ମାନେ
ଏଇଯୋଉ ନିମ୍ବୁଡା ଗୀତ ଦେଇଛନ୍ତି ଦେଖିଛ?
ଏଟା ପଢୁଥିଲା ଗୋଟେ ପିଲାଟେ ଦେଖିଛି, ଏଟା ମୁଁ ବୁଝିପାଇଲିନି ଫାଷ୍ଟେ। ଦେଖିଲା ସେଟା ବହିରେହିଁ ଦେଇଛି ମାନେ
ପିଲାଟା ଯୋଉ ଗାଉଛି ତା
ଆରେ ଏଇଟା ତାହାଲେ ଲେଖା ହେଇଥିଲା ଏନ୍ତି ନା। ଆ ମୁଁ କହିଲି ଏଇ ପିଲାଟା ହିଁ ଗାଉଚି ବୋଧେ ରିଲ୍ ରେ ଏଥିଲି ମୁଁ ଏରା ଧ୍ୟାନ ଦେଇନି ଏତେ। ତ ମୁଁ କଇଲି ପିଲାଟା ଗାଉଛି ବୋଧେ ହେନ୍ତି
ହଁ ଆଉ ଗୁଟେ ମୁଁ ଦେଖିଥିଲି ପୁଣି କଣ ହେରା ହେରା ଗୋଟେ ଭଜନ ଆଉ ପ୍ରାର୍ଥନା ଗୀତ ଯୋଉ ଆଉ ଗୁରେ ସିନେମା ଗୀତ ଦେଇଛନ୍ତି ମଝିରେ ମଝିରେ ହଁ ସିନେମା ଇତ ରା ହବା ଅନ୍ଥା।
ହଁ ଦେହର ତୋ ମୋବାଇଲେଟେ
ତତେ ଦେଇଥିଲି ବୋଧେ ଦେଇଥିଲି କି କଣ।
ଦେଖିନିବଧେ ତମେ ହେରା ମୋବାଇଲ ଦେଖୁନାହିଁ ବଧେ ପିଲା।
ହୁଁ। ସିନେମା ଗୀତ ଦି ତିନିଟା ହେଇଟି ପୁରେଇଛନ୍ତି ନା ନା ମାନେ ଗୋଟେ ଗୋଟେ ପ ଦ ଗୁଟେ ଗୁଟେ ପଦ ଦେଇଛନ୍ତି ଆଉ ପଦ ପଦେ ଆଉ। ଭଜନ ଆଉ ପ୍ରା ର୍ଥନା ଗୀତ ଆଉ ସିନେମା ଗୀତ ମିଶେଇକି ଆଉ।
ହୁଁ।
କେଡେ ପଦ ଆଉ।
ଏଇରା ଗଡା ଏଇରା ଆମର ଶିକ୍ଷା ବ୍ୟବସ୍ଥା ଏଇଟା ମଧ୍ୟ ଆଉ ଗଲାନି।
ଏଇ ଶିକ୍ଷା ବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥା ଠିକି ଥିଲା ମ ଏଇ ଯୋଉ କଣ ଏମିତି କଲେ ଏ ପାଳି ମୁ ଭାବୁଛି।
ଏ ପିଜେ ଅବଦୁଲ କଲାମ ଗୋଟେ କହିଥିଲେ ଗୋଟେ ବଢିଆ ଶିକ୍ଷା ବ୍ୟବସ୍ଥା ଟେ ଏଇଟା ଆଜ ଯାଏ ଆପ୍ଲା କରିପାରିଲେନି କେହି। ଏଇଟା ବଢ଼ିଆ ହେଇଥିଲା ଏ ଫାଷ୍ଟ କହିଥିଲା ଯେ ପିଲାମାନଙ୍କୁ ମାନେ ଫାଷ୍ଟ ଦ ଆଠ ରୁ ଏଇ ଯୋଉ ଏକ ବର୍ଷ ରୁ ଆଠ ବର୍ଷ ଯାଙ୍କେ ପଢାହଉଛି ଅଙ୍ଗନବାଡ଼ି ଠୁ ନେଇକି ଦ୍ୱିତୀୟ ତିନିଥ ତୃତୀୟ ଶ୍ରେଣୀ ଯାକେ ହେଲା।
ହଁ।
ସେ କହୁଥିଲେ ଯେ ସେମାନଙ୍କୁ ଫାଷ୍ଟ ପାଠ ପାଠ ବିଷୟରେ ଏତେ ପଢିବା ଦରକାର ନାହିଁ ଏମତି
ହୁଁ।
ନରର୍ମାଲ ପାଠ ପାଠ ବିଷୟରେ ପଢିଲେ ଚଳିବ ଆଉ ଏତେ ପାଠ ଏମିତି ଗଣିତ ଫଣିତ ନେଇକି ପୁରା ଗୀତ ଫିତ ସେ ଏତେ ଶିଖିବାଦରକାର ନାହିଁ ତାଙ୍କୁ ଫାଷ୍ଟ କେ କେମିତି ମାନେ ଭଲ କାମ କରିବ ଯେମିତି ମାନେ ସେଇଭଳିଆ ଆଉ। କିମତି ଭଲ ମାନେ ନିଜ କାମ ନିଜେ କେମତି ଭଲସେ କରିପାରିବେ ଘର ବାନ ଲୋକମାନୁ
ସେ ଯୋଉ ଇଏ କରୁଛନ୍ତି
କଣ?
ମାନେ ଯୋଉ ଚୁର, ଟାଉଟର, ଗୁଣ୍ଡା
ଏରାଙ୍ଗୁ ତ ହେଇଟା ତ ଆମେ ତ ପ୍ଲନ୍ କରି ରଖିଚେ ଆଉ ଯୋଉଟା କହୁଥିଲେ ହେରା କଥା ହଉଥିଲେ ହେରା ସବୁ କରହବା।
ହଁ ବେଙ୍ଗାଳ କିଣି ଭିତରେ ପୁରେଇଦବୁ।
ସେମିତି କରା ହବ ଆଉ।
ତାଙ୍କ ଉପରେ କଣ ଆକ୍ସନ ନେବେ ଏଇ ଯୋଉମାନେ କାର୍ଯ୍ୟ କରିବେ?
ଆକ୍ସନ ତମତ ସେଟା ନିଆ ହବ ସେଟା କଥା ହଉଥିଲେ ସେଇଟା କେତବେ କଥାଉଥିଲା ମନେ ପଡୁନି ଭଲସେ। ହେଇ ସେମତିି ସବୁ ଆକ୍ସନ ନିଆ ହବ ସବୁ ବେଳେ ଟିମ୍ କରାହେବ କିନ୍ତୁ ଜାଣିପାରିବେନି ଲୋକଗୁରା କିମତି ହଉଛି କିନ୍ତୁ ଲୋକ ଜାଣିପାରିବେ ଯେ ମାନେ ଏମିତିକା ଭୁଲ କଲେ ଏମିତିକା ଦଣ୍ଡ ମିଳେ ଜାଣିପାରିବେନି କିନ୍ତୁ ଡରିବେ ଲୋକ। ହୁଁ।
ନିୟମ ଚେଞ୍ଜ କରିବା କଥା ମ।
ହୁଁ ନିୟମ ଫେମ ଚେଞ୍ଜ କରୁ ନାହାନ୍ତି।
ନିୟମ ଠିକ ନାହିଁ।
ହୁଁ। ଆରେ ହ ଟିକେ ମୁଁ ଟିକେ ମୋ ବୋଉ କଲ କଲାଣି ଟିକେ ଉଠେଇ ଦିଏ କଲ ଟା।
ଟିକେ ରହ ଦଶ ମିନିଟି ହେଇଗଲା କି? କାଟି ନଥିବୁରେ ମୁଁ କାଟିବି ତୁ କଥା ହଉଥା ସିଆଡେ। ମୁଁ କାଟିବି ଯେତେବେଳେ ହେଇ ହୋ ମୁଁ ଏ କାଟିବି ମୋ ଆଡୁ। କାଟି ନଥିବୁ। ନିମ୍ବୁଡା ନିମ୍ବୁଡା